ହଁ ଆଶୀର୍ବାଦ କେମିତି ଅଛ?
ବହୁତ ହିଁ ଭଲ ଅଛି ସବୁ ଆପଣଙ୍କ ଆଶୀର୍ବାଦ ର ଠିକ୍। ଠିକ ଅଛି ମୁଁ ହଁ ଆପଣ ବହୁତ ହିଁ ଦୟାଶିଳ।
ଦୟାଶିଳ ଭାଇ କଣ ଏଇ ଦୟାଶିଳକୁ ତ ମାନେ କିଏ ଦୟା ଦେଖିବାକୁ ଚାହୁଁନାହାନ୍ତି। କେତେବେଳେ ଗୋଟେ ଭାବୁଛି ଗୋଟେ ମନ ଶାନ୍ତି କରି ଗୋଟେ ଲୋକଙ୍କ ସହିତ କଥା ହେବି ହେଲା ମାନେ ସେଇ ସମୟରେ ମାନେ ଅସ
ହାଃ ହାଃ। ବହୁତ ହିଁ ଖରାପ ଲାଗିଲା ଆପଣଙ୍କ କଥା ଶୁଣି ବହୁତ ଦୁଃଖ ପ୍ରକାଶ କରୁଛି ମୁଁ ଆ ଆପଣଙ୍କ କଥା ଶୁଣି ବହୁତ ଦୁଃଖଦ ପରିସ୍ଥିତି ଆଉ। ଆପଣଙ୍କର ଟୱାର୍କ ଇସୁ ଯୋଗୁଁ।
ଓହୋ ନାଇଁ ନାଇଁ ନେଟୱାର୍କ ଇସୁ ନୁହଁ କଥାଟା ବୁଝ ହ୍ୟାଲୋ ଶୁଣ। ଶୁଣୁନୁ ନେଟୱର୍କ ଇସୁ କିଛି ନାହିଁ ଆରେ ମୋର ନେଟୱାର୍କ ଇସୁ ନାଇ ଆ ଆକ୍ ଚୁଅଲି ମୋର ଦୁଇଟି ସିମ୍ ଗୋଟେ ଏୟାରଟେଲ ଗୋଟେ ଜିଓ। ତ ବୁଝିଲେ ମୋର ପ୍ର ସିମ୍ ରୁ ମୋର ରିଚାର୍ଜ ଟା ସରିଯାଇଛି ତ ଦ୍ଵିତୀୟ ସିମରେ ମୋର ଟିକେ ନା ତ ମାନେ ଅସୁବିଧା ଦେଖଉଛି।
ଓହୋ।
ତ ଦ୍ଵିତୀୟ ସିମରେ ଯଦି ମୁଁ ମାନେ ବାର୍ତ୍ତାଳାପ ସମୟରେ ଅନ୍ୟ କିଛି ମତେ ମାନେ ଫୋନ କରନ୍ତି ତ ତେବେ ମୁଁ ମୋର ଏମ
ଗୋଟିଏ ଟାୱାର ହଁ ବୁଝିହେଲା ବୁଝିହେଲା ଏବେ ବୁଝିହେଲା ଆଉ ବହୁତ ହିଁ ଭଲ ଭାବରେ ଆ ଆପଣ ବୁଝାଉଛନ୍ତି କିଛି କୋଚିଂସେଣ୍ଟର କି ସ୍କୁଲରେ ଅଛନ୍ତି କି ଆପଣ ପାଠ ପଢ଼ଉଛନ୍ତି।
ନାଇଁ ମୁଁ ପାଠ ପଢଉନି କିଛି ଆମେ ଭାଇ ଭାଣ୍ଡୁ ଭାଇଙ୍କ ସହିତ ଟିକେ ନାକୁ ଯା ଯାତ୍ରା କରୁଛୁ।
ଓହୋ ହୋ ବହୁତି ହିଁ ବଢିଆ ଆପଣ ତାଙ୍କୁ ଖାଦ୍ୟ ଦେଇପାରିବେ ଆପଣ ଅ ଉମ‌ ତା ସେ ମତେ କହୁଥିଲେ ଆପଣ ତାଙ୍କୁ ଡେଲି ପ୍ରତିଦିନ କିଛି ଖାଦ୍ୟ ଦେଉଚନ୍ତି ଜଳଖିଆ ଗ୍ରହଣ କରିବାକୁ ଦେଉଚନ୍ତି।
ହଁ ଆଜି ଭାଇ ଆଜି ତ ଆଜି ସେ ମତେ ନିଜ ନ ଡାକି ପଳେଇଲେ ଚିକେନ, ଚକୁଳି ଖାଇବାକୁ। ମୁଁ ଏ କଥା ଚାରିଆଡେ ହାଲ୍ଲା କରିବି।
ହଁ ବୁଧ ବି ବୁ ବୁଧ ବି ସେ ଚି ଚିକେନ୍ ଖାଇନାହାନ୍ତି।
ନାଇଁ ନାଇଁ କହିଲେ କହିଲେ ମୁଁ କହିଲେ ମୁଁ ତିନିଟା ଲେଗପିସ୍ ଏକା ଖାଇଛି।
ନାଁ ସେ ଆଳୁ କଷା ଖାଇଚନ୍ତି ଆଳୁ ଦମ ଆମ ଆଗେରେ ଖାଇଚନ୍ତି ଆଗିଆଁ
ମୁଁ ଯେତିକି ଭାବୁଚି ଆପଣ ମଧ୍ୟ ତାଙ୍କ ଯାଇଛନ୍ତି ଆଉ ସିଏ ଆପଣଙ୍କୁ ଶିକେଇ ଦେଇଛନ୍ତି କଣ କଣ କହିଆର ଅଛି।
ନାଁ ମୁଁ ମୁଁ ଆପଣଙ୍କୁ ଫଟୋ ଇ ପଠେଇ ପାରିବି ତାଙ୍କର ଫଟୋ ଅଛି ମୋ ପାଖରେ।
ମାନେ ଖାଇବା ସମୟରେ ଫଟ କିଏ ଉଠାଏ ମାନେ ପୁରା ପ୍ଲାନିଂ କରିକି ଅଛ କି କଣ ପା ଆଗୁକୁ କଣ କହିଆର ଅ ଛି ନାଁ କଁ?
ହଁ ବହୁତ୍ ହିଁ ଭଲ ପ୍ଲାନିଂ ଆମର ବହୁତ ଭଲ ଯୋଜନା ହେଇ ଲା ଆପଣ ଭାଙ୍ଗି ଦେଲେ ଯୋଜନାଟିକୁ ଆଉ ଆପଣ ଆ ଆମେ ଡାକିଚୁ ତ ଅ ଚନ୍ମଜୟ ଭାଇ କହିଲେ ସେମାନେ ଫେଲୁଅର୍ ପିଲା ତାଙ୍କ ସହ ମିଶନି ତ ଆମେ ଭାବିଲୁ ହଁ ଆମେ କହିଲୁ ଇଏ କି କଥା କୋହୁଚନ୍ତି ଆପଣ? ଆଜ୍ଞା ତ ମୁଁ କହିଲି ସେ ହଁ ସେ ସେ ଏମି ଏମିତି ଖରାପ କଥା କୁହନ୍ତୁନି। ୟା ଏମିତି କି ବେକାର କଥା କୋହୁଛନ୍ତି ଆପଣ ତ ସିଏ କ କହିଲେ କି ନାଁ ଯୋଉଟା ସ ଅ ତ ସେଇଟା ହିଁ କହିଆ କ ତା ମୋ ସହିତ ସିଏ ହଁ ମୋ ସହିତ ଟିକେ ତାଙ୍କର ଲଢ଼େଇ ହେଇଯାଇଥିଲା। ତ ସିଏ ସେମିତି ହଉଥୁଲେ ବହୁତ ହିଁ ଆମ୍ କଁ କହିବା ଆଉ ତାଙ୍କୁ ଛାଡ଼ନ୍ତୁ। ଆଉ କୁହନ୍ତୁ ଆପଣ ଆପଣଙ୍କ ଦିନ କେମିତି ଯାଇଚି ଆ
ନାଇଁ ଦିନ କଣ ମୋର ଟିକେ ଆଜି ଚିକେନ୍ ସହିତ ଚକୁଳି ଖାଇଆର ଇଚ୍ଛା ଥିଲା ଆ ଇଏ ତ ଚିକୁୁଆବୁ ଭାଙ୍ଗିଦେଲେ ଆଉ। ଯଦି କି ମାନେ ସେ ମୁଁ ଅଟେ କଥା ଦେଖ ଯଦି ହଁ ମତେ ଡାକିଲନି ତେମେ କାହିଁ କହିଲ କି ହଁ ହଁ ଆମେ ଖାଇବାକୁ ଯାଉଥୁଲୁ ବେଲି।
ହଁ ସେଇ କଥା ଆମେ ଖାଇବାର କିଛି ଉଦ୍ଦେଶ୍ୟ ନଥିଲା। ଆ ସେଇ ଭାଇଙ୍କୁ ଆମର ଟିଏ ଭୋକ ହେଲା।
ଓହୋ ଓହୋ ଓ ଓ ଧୀରେ ଧୀରେ ଏତେ ମାନେ ତର ତର ହୁଅନି ଟିକେ ଟିକେ ନାଇଁ ନାଇଁ ନାଇଁ ଚିକୁୁ ଭାଇ ଟିକେ ଜୋସିଲା ଅଛନ୍ତି। ହଁ ହଁ ହଁ ହଁ ହଁ। ହଁ ତିଏ ଓହୋ ଓହୋ ଓହୋ ଧୀରେ ଧୀରେ ଧୀରେ।
ଆଜ୍ଞା ଆଜ୍ଞା ଜୁସିଲାଟା ଟିଏ କମ୍ ଜୁସ୍।
ହଁ ସିଏ ମାନେ ପୁରା ମାନେ ଗାଡ଼ିଟାକୁ ପୁରା ମୋଡ଼ି ଚାଲଛନ୍ତି ଆଉ ଗାଡ଼ି ମାଗଣା ମିଳିଛି। ଧୀରେ ଦେଖନ୍ତୁ ଆମେ ଘରର ଗୋ ଟାଏ ବେଲି ପୁଅ ଆପଣଙ୍କର ଯୋଡ଼େ ଯୋଡ଼େ ଆପଣ ଚାଲିଗଲେ କିଛି ଅସୁବିଧା ନାହିଁ। ଆମର ଘରେ ଆଉ ଆ ଛାଡ଼ନ୍ତୁ ଆପଣ ବଢ଼ିଆ ହସୁଛନ୍ତି। ଆମ ଧାଏ ଗୋଟେ କାମ କରୁନାହାନ୍ତି ବଡ଼ ଦିନରେ ଆପଣ ଶା
ହଁ ହଁ ହଉ ଆଉ ଆ ଆପଣ ଆଉ କିଛି କାର୍ଯ୍ୟ କରୁଛନ୍ତି ଆଜି ମାଛ ତରକାରୀ ଭାତ ଖାଇଛନ୍ତି ବୋଧେ ଆଜି।
ନାଇଁ ଆଜି ମାଛ ହେଇନଥିଲା ଆଜି ଆମର ହେଇଥିଲା ଆ ଭାତ ନାଇଁ ନାଇଁ ଜିଆ କଣ ଆମେ ଖାଉ ଆମେ କଣ ଆଦିବାସୀ ଲୋକ? ଆମେ ବି ସାଧାରଣ ଭାତ, ଡାଲମା, ବଡ଼ି
ଓହୋ ବହୁତ ହି ବହୁତ ହି ଭଲ ସୁସ୍ୱାଦୁ ବ୍ୟ ଞ୍ଜନ ଗ୍ରହଣ କରୁଚନ୍ତି ମଧ୍ୟାହ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଖାଉଛନ୍ତି। ଆଉ ବହୁତ ହିଁ ଶ୍ଵେତସାର, ଜୀବସାର, ସ୍ନେହସାର
ନାଇଁ ଚିକୁ ଭାଇ ଆଜି ମତେ ବୋଧେ ମାନେ ମୃତ୍ୟୁ ମୁଛକୁ ଟାଣି ନେଇକି ଯିବେ କାରଣ ମତେ ଖାଲି ପାଣି ଭିତରେ ଭର୍ତ୍ତି କରଉଛନ୍ତି।
ନାଁ ବହୁତ ହିଁ ଖରାପ କାର୍ଯ୍ୟ କରୁଚନ୍ତି ସେ ତାଙ୍କୁ ନିଶ୍ଚିନ୍ତ ଦଣ୍ଡନୀୟ ଅପରା ଯେ ଏଟା ତ କିଛି ଗୋଟେ ଫାଇନ୍ ପଡ଼ିବ ହଁ।
ସିଏ ମତେ ନାଗୁଚି ବୋଧେ ଆଜି ଟିକେ ନାଖୁ ମଦ୍ୟପାନ କରିଦେଇଛନ୍ତି କାରଣ ତାଙ୍କର ଗାଡ଼ି ଚଲାରୁ ଗାଡ଼ି ଚଲାରୁ ଦେଖା ଯାଉଚି।
ହଁ ପରିବାର ପୁରା ଡେଷ୍ଟ୍ରଏ କରିବା ଉପରେ ଅଛନ୍ତି। ଆ ବାପାଙ୍କର ଟିକେ ହାର୍ଟ ତାଙ୍କର ବାହାରୁଛି। ମମି ତ ଯାଇ ପଳେଇଲେଣି। ଆ ପାରେ ଏମିତି ପଳେଇବି ତ ତାଙ୍କର ଏକୁଟିଆ ଭାଇ ହିଁ ବଞ୍ଚିବେ। ସେ ବୋଧେ ସେମିତି ହିଁ କି କେମିତି ପଳେଇବେ ତାଙ୍କର ଜୀବନ ତ୍ୟାଗ କରିବେ। ଆଉ ଚିକୁୁ ଭାଇଙ୍କୁ ଟିକେ କୁହନ୍ତି ଏମିତି ଛା ନ୍ୟ ହୁଅନ୍ତୁନି। ଆ
ସିଏ ମାନେ ମତେ ଲାଗୁଛି ଗାଡି ଯେମିତି ଆଜି ମାନେ ଚଲେଇକି ଆସିସି ଗାଡି ଯଦି କଥା କହି ପାରନ୍ତା।
ହଁ ହଁ ବହୁତ କିଛି ତାଙ୍କୁ ଟିକେ ଟିକେ ଭଲ ଭଲ କରି କଥା କୁହନ୍ତି। ଆଉ ଚିକୁ ଭାଇ ଆଉ କେବେ ସେମିତି ଚଲେଇବାକୁ ଚେଷ୍ଟା କରିବ।
ଆପଣ କଥା କହୁଛନ୍ତି ଆମ ସାଙ୍ଗପ କରୁଛୁ। ଚୁପ୍ ରୁହ ଆପଣ ଚୁପ୍ ରୁହନ୍ତୁ ହଁ କୁହନ୍ତୁ। କଣ କୁହନ୍ତୁ ସିଏ କିଛି ନାହିଁ ଗୋଟେ ଦୁଷ୍ଟ ବାଳକ ସିଏ ପାାର୍ଟି କରୁଥିଲେ।
ବ୍ୟସ୍ତ ନାହାନ୍ତି ତ ଠିକ ଅଛନ୍ତି। ଆପଣ
ହଁ ସିଏ ମାନେ କହୁଛନ୍ତି ଖାଲି ମୁଁ ଗାଡି ଟାକୁ ନେଇକି ମାନେ ଏଇ ଯୋଉ ଗୋଟେ ଫିଲ୍ମ ନଥିଲା। ଆମର ଏଇ ଯୋଉ ବଲିଉଡ ର ଗୋଟେ ଭାର ଥିଲା। ଧୂମ ଧୂମ ହଁ ସେ କହୁଛନ୍ତି ଧୂମ ଚାହିର ସିଏ ମାନେ
ନାୟକୁ ନୁହଁ। ନାଇ ପରୀକ୍ଷା କରି ଦିଅନ୍ତୁ। ଅଭିନେତ୍ରୀ ହେବାକୁ ସେ ବହୁତ ହିଁ ଭଲ ରହିବେ।
ହଁ ହଁ କମଲି କମଲି ଗୀତରେ ନାଚିବେ।
ଆଜ୍ଞା କମଲି କମଲି ବହୁତ ହିଁ ଭଲ ଗୀତ ଗୋଟେ। ଆ ତାହା ଆମର ଆକବର ବାବୁ ଲେଖିଥିଲେ। ତ ତାଙ୍କର ହଁ ଆଉ ଲେମ୍ବୁଡା ଲେମ୍ବୁଡା ବି ଭଲ ଗୀତ।
ବଲିଉଡ ର ମାନେ ସିନେମା ଖନ୍ତି।
ନା ମୁଁ ଏତେ ଦେଖେନି। ମୁଁ ଟିକେ ଜାପାନିଜ ଫିଲ୍ମ ଅଧିକ ଦେଖେ। ଆଉ ହଁ।
ଆରେ ଭଲ କଥା ଭଲ କଥା। ନାଇଁ ମତେ ତାର ତ ସବୁ ମାନେ ଓଡିଆରେ ଓଡିଆରେ ମାନେ ସେ ତାକୁ କଥା କହୁଥିବେ ମତେ ସେଇଟା ଦେଖିବାକୁ ଭଲ ଲାଗେ।
ଓ ଡବିଂ କହୁଛନ୍ତି ଆପଣ ଓ ଓହୋ। ହ ହ।
ସେଇଟା ସିକେ ଶୁଣିବାକୁ ଟିକେ ଭଲ ଲାଗେ ଆଉ। ଆଉ ମୁଁ କହୁଛି ଚାଲୁନୁ ଟିକେ ବର୍ଷା ପାଗରେ ସକାଳୁ ସକାଳୁ ଟିକେ ଦୌଡିିବାକୁ
ହଁ ବହୁତ ହିଁ ଭଲ ବିକଳ୍ପ ଆପଣ ଚୟନ କରୁଛନ୍ତି। ଆମେ ଦୁ ବୁଲିବାକୁ ଯାଇ ପାରିବା। ଆ ସ୍ୱାସ୍ଥ୍ୟ ପାଇଁ ବହୁତ ହିଁ
ନାଇଁ ନାଇଁ ଆମର ଆମ ଚିକୁୁ ବାବୁ ଆମ ଚିକୁୁ ବାବୁ ସିଏ ଆମର ଆସିଲେ ମାନେ ଚାହା ବସେଇବା ପାଇଁ ଗୋଟେ ଛୋଟ ଗ୍ୟାସ ନେଇକି ଆସିଲେ। ହଁ।
ଆପଣ ଏବେ କୋଉଠି ଅଛନ୍ତି। ବର୍ତ୍ତମାନ ଆପଣଙ୍କର ମୁଁ
ଦେଖନ୍ତୁ ମାନେ କେଡେ ଅଭଦ୍ର ନୋକ। ମାନେ ଦେଖନ୍ତୁ କେଡେ ଅଭଦ୍ର ନୋକ। କଥା କହିଲା ବେଳେ କେମିତି ପେଁକାଳୀ ବଯଉଛି।
ହଁ ତ ଆପଣ ଜାଣି ତାଙ୍କୁ ତାଙ୍କୁ କୁହନ୍ତୁ। ଆ ନେଷ୍ଟ ଯୋଉ ଜୁ ଜୁଆର ଆସୁଛି ତାଙ୍କୁ ଯଦି ଆପଣ ଦେବେନି ଖାଦ୍ୟ। ତ ଏବେ ସେ ପେଁକାଳୀ ବଜେଇବା ବି ବନ୍ଦ କରିଦେବେ ଆପଣ ତାଙ୍କୁ ଖାଦ୍ୟ ଦଉଛନ୍ତି। ହଁ ଆଁ ଖା ଖାଦ୍ ଖାଦ୍ୟ ଦଉଛନ୍ତି। ଆପଣ ଜଳଖିଆ ତାଙ୍କୁ ଦଉ ସେ କହୁଥିଲେ ଆପଣ ବହୁତ ଉତ୍ତମ ଜଳଖିଆ ଦଉଛନ୍ତି।
ହଁ ଆରେ ଡେଲି ସକାଳେ ସନ୍ଧ୍ୟାରେ ଆମେ ତାଙ୍କୁ ଜଳଖିଆ ଦଉ।
ହଁ ତ ଏବେ ଟିକେ ବନ୍ଦ କରିଦେବେ। ଯଦି କହିବେ ସିଏ ବି ଟିକେ ପେଁ କାଳି ବନ୍ଦ କରିଦେବେ ।
ଓହୋ ନାଇଁ ନାଇଁ କଣ କରିବା ସେ ତ ଦୁଷ୍ଟ ବାଳକ। ପାଣି ଫାଣି ଦେଖନ୍ତୁ ଧୀରେ ଧୀରେ ଚଳାନ୍ତୁ। ବୁଝିଲେ ଗ୍ୟାସ ଟେ ଅଛି ତ ସତର୍କତାର ସହିତ ଅବଲମ୍ବନ କଲେ ଆମେ ସୁରକ୍ଷିତରେ ଯାତ୍ରା କରିପାରିବା ନା ମୁଁ ସଠିକ କହୁଛି ନା ମିଥ୍ୟା କହୁଛି?
ହଁ ଆପଣ ମିଥ୍ୟା କହୁନାହାନ୍ତି ବିଲକୁଲ ବି ଆପଣ ସଠିକ କହୁନାହାନ୍ତି? ଆଉ ଆପଣ ଯାଇ ଆପଣ ଏବେ
ଆମେ ଏଇନା ଆମେ ତାଙ୍କ ଗୃହକୁ ଆସିଥିଲୁ । ବର୍ତ୍ତମାନ ପ୍ରସ୍ଥାନ କରୁଛୁ ।
ହଁ ଆ ତ ଆପଣ ଚାହା ପିଇଲେ ନା ପିଇନାହାନ୍ତି ଆପଣ?
କଣ କହିଲେ?
ଚାହା ଚାହା ପାନ କଲେ ଆପଣ?
ନାଇଁ ମୁଁ ଚାହା ପିଏନି ମୋର ଟିକେ ରହୁଛି
ଓହୋ ଆପଣ ଟିକେ ଅଛି ତାହେଲେ ହଁ ଆପଣ ଡାଇବେଟିସ୍ ହେଇନି ମାନେ
ନାଇଁ ନାଇଁ ନା ସେମିତି ମଧୁମେହ ହେରିକା ଆମର ନାହିଁ ସେ ଅମୁଲ ପ୍ରଧାନ ବାବୁଙ୍କର ଅଛି ।
ସେ ଟିକେ ମିଠା ଖାଆନ୍ତି ନା ତ ତାଙ୍କର ଟିକେ ଡାଇବେ ହଁ ତାୟୁ ହିକ
ପ୍ରଧାନ ବାବୁ ଆପଣଙ୍କୁ ଖୋଜୁଥିଲେ ତାଙ୍କ ସମୟରେ କହିଲେ ତ ଆମର ମାନେ ଆଁ ଆଶୀର୍ବାଦ ବାବୁ ତ ବହୁତ ଏକା ଲୋକ ତ ଆମେ ତାଙ୍କ ସହିତ ଟିକେ ତାଙ୍କୁ ବାର୍ତ୍ତାଳାପ କରିବୁ।
ନା ମୁଁ ଫାଙ୍କା ରହୁଥିଲି କିନ୍ତୁ ଏବେ ଟିକେ ଗେ-ମାନଙ୍କ ପାଇଁ ଫାଙ୍କା ରହିପାରୁନି। ତ ସେ କିଏ ଭାଇ ସେ ସେ ଟିକେ ଏ ଗେ ଅଟନ୍ତି ମାନେ ଦିନ ରାତି ଖରା ବେଳ ସନ୍ଧ୍ୟାବେଳେ ରାତ୍ରି ମଧ୍ୟରାତ୍ରି ଆ ଦିପହର ସବୁ ସବୁବେଳେ ଫ୍ରୀ ଥାନ୍ତି ଟିକେ ମାଗଣା ଥାନ୍ତି ମତେ ଭଲ
ଆରେ ଆଚୁଆଲି ଭଲ କଥା ଟା ଗୋଟେ କହିବି ଶୁଣିବେ?
ଆଜ୍ଞା କୁହନ୍ତୁ।
ଆଜି ଆମେ ଯାଇଥିଲୁ ମାନେ ଆମର ଯୋଉ ମାନେ କଣ ତାକୁ କୁହନ୍ତି ବା ଓହୋ।
କଣ?
ଛାଡ଼ନ୍ତୁ ମୁଁ ଆପଣଙ୍କୁ ଭଲସେ ସେ କଥା ପଛରେ କହିବି ଦେଖାହେଲେ ଆଉ ଗୋଟେ କଥା କହୁଛି ଆମେ କାଲି ଗାଁ କୁ ଯାଉଛୁ ତ ଆ ଆପଣ ଯଦି ଯାଆନ୍ତେ ତ ଭଲ ହୁଅନ୍ତା।
ଅ ବହୁତ ହିଁ ଖରାପ ଲାଗିଲା ଆପଣଙ୍କୁ ଗାଁ ର ଯିବାର କଥା ଆଉ ମୁଁ ନଯାଇ ଥିବାରୁ ଆ ମୋର କାଲି ବୋଟାନୀ ଜି ମାଇନର୍ ପରୀକ୍ଷା ଅଛି। ଆଉ ହଁ ତ ମତେ ଯାଇ ଯାଇପାରିବେନି ମୁଁ ଯଦି କିଛି ଫାଙ୍କା ସମୟ ଦେଖିଲେ ତ ଯାଇପାରନ୍ତି। ତ ଏବେ ତ ନାହିଁ ସେମିତି ବି ସମୟ ଆପଣ ଆଉ କେବେ ଦେଖନ୍ତୁ ଆପଣ ପାଣି ବି କଣ କହୁଛନ୍ତି?
ନାଇଁ ମୁଁ ପାଣି ଭିତରେ କିଛି କରୁନି । ମୁଁ କହିଲି ଆପଣ ଯଦି କାଲି ଗାଡି ଆମର ଫାଙ୍କାରେ ଯାଉଛି ନାଇଁ ତ ଆପଣ ଯଦି ଯାଆନ୍ତେ ମୁଁ ଟିକେ ଖୁସି ହୁଅନ୍ତି।
ନା ମୋର ପରୀକ୍ଷା ଅଛି ମୁଁ ଯାଉଛି ପଢିବି । ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ।ଶୁଭ ସନ୍ଧ୍ୟା ଆପଣଙ୍କ ଦିନ ଶୁଭମୟ ହଉ। ରାତ୍ରି ମଧ୍ୟ ଶୁଭ ହଉ। ହଉ ଆପଣ ସହିତ ଆପଣଙ୍କୁ ରଖୁଛି ମୁଁ କାଲି କଥା ହେବି ଆପଣଙ୍କ ସହ